ହ୍ୟାଲୋ।
ହ୍ୟାଲୋ ଆଜ୍ଞା। ହାଲୋ ଆଜ୍ଞା ଶୁଣାଯାଉଛି ଆଜ୍ଞା। ଆଜ୍ଞା ଆଜ୍ଞା ଖିଆ ପିଆ ସ୍ ସଇଲାଣି ଏଠି ଶୁଗୁନି ଟିକେ ଶୋ ଶୋଉଥିଲି ରେଷ୍ଟ ନଉଥିଲି ଆଉ।
ହଁ ଖିଆ ପିଆ ସରିଲାଣି ଟିକେ ରେଷ୍ଟ ଲଉଥିଲି। ଆଉ ଆପଣ କଣ ହାଉସ୍ ୱାଇଫ୍ ନା ପାଠ ପଢୁଛନ୍ତି ନା କଁ।
ନା ନା ପାଠ ପଢୁଛି ବର୍ତ୍ତମାନ ପଢା ଚାଲିଛି ଆଉ ଆପଣ ଆପଣଙ୍କର କେବେ ମ୍ୟାରେଜ୍ ହେଲା?
ମୋ ମ୍ୟାରେଜ୍ ଦଶ ବର୍ଷ ହେଲାଣି ଆସିକିଣିି।
ଆଜ୍ଞା ଆଜ୍ଞା ଆଉ ଆପଣଙ୍କର ଝିଅ ପୁଅ।
ଗୋଟାଏ ପୁଅ ଗୋଟାଏ ଝିଅ ଆଉ।
ଆଜ୍ଞା ସେମାନେ ପାଠ ପଢୁଛନ୍ତି।
ହଁ ହଁ ଜଣେ ପଞ୍ଚମରେ ପଢୁଛି ଆଉ ଜଣେ ଏବେ ତିନି ବର୍ଷର।
ଆଜ୍ଞା ଏବେ ତ ପୁରା ସରକାର ଯୋଉ ବହି ବଦଳେଇ ଦେଇଛନ୍ତି। ଏତେ ଅସୁବିଧା ହଉଛି ପାଠ ପଢେଇବା ପାଇଁ ପାଠ ପଢିବା ପାଇଁ। ଆଉ ସ୍ ପିଲାମାନେ କଁ ପାଠ ପଢିବେ। ଯୋଉ ପିଲା ବି ପାଠ ପଢୁଥୁବ ସିଏ ବି ଏ ବହି ଦେଖି
ହଁ ମାନେ ଆମେ ବି ଆମ ଗୋଡେରେ କୁରାଢି ମାରିନୁ କି ଆମେ ଯୋଉ ମନ୍ତ୍ରୀ ମାନେ ଇଏ ଗଠି ମାନେ ଆଣିଛୁ ଯୋଉ ମୋହନ ମାଝି ଝି ଆମୁକୁ ଆଣିଛୁ ଆମେ ସିଏ ଭଲ ଶିକ୍ଷା ପାଇବୁ ବୋଲି ସିଏ ଆମକୁ ଭଲ ଶିକ୍ଷା ନିମ୍ବୋଡା ନିମ୍ବୋଡା ଆଉ କଣ ରଜ ଦୋଳି ମାନେ ଏଗୁରା ଆମେ ଶିଖିନୁ ନା ଆମେ ଜାଣିନୁ ସେଇଗୁରା ଆମୁକୁ ବହିରେ ସବୁ ବୁଝଉଛନ୍ତି।
ପାଠ ଜାଣିଥିବ ସିଏ ସେଇ ଅନୁସାରେ ଇଏ କରିବ ଆପଣ ଦେଖନ୍ତୁ ଅଁ ନ ବୀନ ପଟ୍ଟନାୟକଙ୍କ ଶିକ୍ଷାଗତ ଯୋଗ୍ୟତା ଦେଖନ୍ତୁ। ସିଏ ପାଠ ପଢିଛନ୍ତି ବ ମାନେ ବାହାରେ ଯାଇଁକି ପାଠ ପଢିଛନ୍ ଅଧିକ ପା ଠ ପଢିଛନ୍ତି ଆଉ ତାଙ୍କ ବାପା ବି ଜଣେ ଶିକ୍ଷିତ ଲୋ କୋ ସିଏ ଦେଶକୁ ଚଳଉଥିଲେ ମାନେ ଗୋଟେ ଥାଏ ନା ପାରିବାରିକ ଗୋଟେ ଯୋଉ ର କ୍ତର ଥାଏ ନା ତ ତାଙ୍କର ଦେଶ୍ ସେ ଗୋଟେ ଆମ ରାଜ୍ୟକୁୁ ସମ୍ଭାଳିବାର ଗୋଟେ ଗୁଣଟା ଅ କିଛି ଅଲଗା ପ୍ରକାର ଥିଲା। ଆଉ ସେମା ସ୍ ତାଙ୍କରି ସମୟରେ ଅନେକ କିଛି ଜିନିଷ ତିଆରି ହେଇଛି ସିଏ ସିନା କହୁଛନ୍ତି ନା ଚବିଶି ବର୍ଷ ଶାସନରେ କଣ କରିଛନ୍ତି କଣ ନାଇଁ କଣ ଯଦି କରିନାହାନ୍ତି ତାହେଲେ ମାନେ ଓଡିଶାର ରୂପରେଖ କେତେ ଚେ ଅ କହିଲ ପରିବର୍ତ୍ତନ ହେଇଛି ଯେଦ୍ ଉଁ
ଆଜି ଯାଏଁ ଝୁରୁଚନ୍ତି। ଯେ ଏବେ ବି ମୋର ଯଦି ନବୀନ ପଟ୍ଟନାୟକ ଆଜିଯିବ ଆମ ଓଡିଶା ପୁରା ରେ ମାନେ ନୂଆ ହେଇଯିବ। ନୂଆ ଓଡିଶା ଶା ହେଇଯିବ କାହିଁକି ଖୋଜୁଚନ୍ତି ମାନେ ସେତିକିଟା କରିଚନ୍ତି ବୋଲି ଆଉ।
କାଲ୍ ଦେଖନ୍ତୁ ଯୋଉ ବିମାନ ବନ୍ଦର ହୋଉ କୋଉଠି ରେଳ ହୋଉ କୋଉଠି ରାସ୍ତା ହୋଉ କୋଉଠି ଘର ପକ୍କା ଘର ହୋଉ କୋଉଠି ଯୋଉ ଖା ଚାଉଳ ଯୋଗେଇବା ହୋଉ କୋଉଠି ପିଲାମାନାନଙ୍କୁ ବୃତ୍ତି ଦବା ହୋଉ। ଏ ମାନେ ଏବେ ଦେଖିବେ। ଛାତ୍ର ମାନଙ୍କର ଯୋଉ ଆସୁଚି। ମେଧାବୃତ୍ତି ଆସୁଚି ସେ ପଇଷା ବୋହୁତ ମାନେ ସମୟ ଲାଗୁଚି ଆସି ବାକୁ କିଛି ପିଲାଙ୍କର ଆସୁନି କିନ୍ତୁ ସେ ଥିବା ସମୟରେ ମାନେ ବୋହୁତ ଜଲଦି ଆମର ପଳେଇ ଆସେ ବ ପଇସା ପିଲାମାନେ ପାଠ ପଢନ୍ତି ଆଉ ସେଇ ପଇଷାକୁ ନେଇକି ନିଜର ଯୋଉ ଫର୍ମ ଫିଲପ ହୋଉ କି ଅଲଗା ଜିନିଷ ହୋଉ କରିପାରୁଥିଲେ କିନ୍ତୁ ଏବେ ବୋହୁତ ମାନେ କେତେବେଳେ ଆସୁଚି ମାନେ ଗୋଟେ ଯୋଉ ଜିନିଷ ଟାଇମରେ ଆସିବା କଥା ଯଦି ତିନି ମାସ କି ଚାରି ମାସ ଭିତରେ ସିଏ ଆସୁଚି ତାକୁ ସାତ ଆଠ ମାସ ଲାଗି ଯାଉଚି ତାପରେ ଆଗରୁ ବୋହୁତ କମ୍ ଜିନିଷ ଆମେ ଫର୍ମଫିଲପ କରିଲେ ପଇଷାଟା ପାଇଯାଉ। ଏବେ ଏଇଟା କର ସେଇଟା କର ମାନେ ନିହାତି ଜଣେ ହଜାରେ ଟଙ୍କା ଖର୍ଚ୍ଚ କରିବ। ତାପରେ ଯାଇ ପାଞ୍ଚ ହଜାର ପାଇବ ତାପରେ ଚାରି ହଜାର ବଳିଲା। ସିଏ ତାକୁ ଫୁଣି ତା ପାଠ ପଢାରେ ଲଗେଇବ କିନ୍ତୁ ସେତେବେଳେ ମାତ୍ର ଦୁଇଶହ ତିନିଶହ ଖର୍ଚ୍ଚ କର।
ହୁଁ ସେତେବେଳେ ବାନେ ବୋହୁତ ସୁବିଧା ମିଳୁଥିଲା। ଆଉ ଏଠି ଏତେ ଅସୁବିଧା ଯେ ଯଦି ଘରେ ତମର ଆଜ୍ଞା ମାନେ ଘରେ ଯଦି କେହି ନଥେବେ। ଆଜ୍ଞା ପୁରୁଷ ଯଦି ନଥିବେ ତାହେଲେ କିଛି ବି ତମ ର ହବନି ମାନେ ଯଦି ଗୋଟେ ପୁରୁଷ ଅଛନ୍ତି। ତାହେଲେ ତମେ କିଛି କରିପାରିବ। ସେତେବେଳେ ଗୋଟେ ନାରୀ ପୁରା ଆଗେଇ ଯାଉଥିଲା। ଯେ ଆମକୁ ଏତେ ସୁବିଧା ମିଳିଚି ମାନେ ଏଇ ଗୋଷ୍ଠୀ ହେଉ କି ମାନେ ଯୋଉ ନାରୀ ମାନେ ଯୋଉ ନିର୍ଯାତନା ପାଉଚନ୍ତି ତାଙ୍କ ପାଇଁ ମାନେ ନାଇନ କେତେ ପ୍ରକାର ଦେଲା ମାନେ ଯେତେବେଳେ ଏତେ ଡରୁ ନଥିଲେ। ଯେ ଆମ ପାଇଁ କି ସରକାର ଅଛି। ଆମେ ଏତେ ବାଟ ଆଗେଇବୁ ଆମକୁ କିଛି ହବ। ଏବେ କଣ ଡରୁଚନ୍ତି ସରକାର ଲାଞ୍ଚ ଖାଉ ଚନ୍ତି। କୌଣସି କଥାକୁ ଦବେଇ ଦୋଉଚନ୍ତି ମାନେ ଆ ମାନେ କିଛି ସେତେବେଳେ ସେତେବେଳେ ପୁରା ରିକ୍ସ ନୋଉଥିଲେ ଓଇଖିଣା ନୋ ଜମା ରିକ୍ସ ନୋଉନାହାନ୍ତି। ସେଥିପାଇଁ ପ୍ରତ୍ୟେକ ଲୋକ ଡରୁଚନ୍ତି ସବୁ କଥାରେ ଆଉ ସାହାଯ୍ୟ ସବୁ ପ୍ରକାର ଯୋଉ ସାହାଯ୍ୟ ସବୁ ମିଳୁଥିଲା।
ଆଗରୁ ମାନେ ଯୋଉ ଗୋଟେ ଲୋକ ଉଁ ଯାଇଁ କି ସହଜରେ ଯୋଉଠି ଯୋଉ ଜାଗାରେ ହୋଉ ପହଞ୍ଚି ଯାଉଥିଲା ଜଲଦି। ମାନେ ତା କାମଟା ଜଲଦି ହେଇ ଯାଉଥିଲେ ଏବେ ସବୁ ଜିନିଷ ପକେଇ ପକେଇ ପକେଇ ପ କେଇ ବୋହୁତ ମାନେ ଡେରିରେ ଯାଇକି ମିଳୁଚି ହେଇ ଗୋଟେ ଦେଖନ୍ତୁ ବହି ହଁ ବହି ଗୋଟେ ଦେଖନ୍ତୁ।
ଅଦି ଯିଏ ମିଳିବେ ଜାହାକୁ ପାଇବା କଥା ତାଙ୍କୁ ନ ମିଳିକି ଯାହାକୁ ନ ପାଇବା ଲୋକକୁ ମିଳୁଚି। ମାନେ ଜାଣ ମୋର ଚଳିବା ଅସୁବିଧା ମତେ ନିହାତି ଘର ବଖରାଏ ଦ ରକାରେ ହୁଁ ସିଏ କଣ କରୁଚନ୍ତି। ଯାହାର ତିନି ମହଲା ଅଛି ତାଙ୍କୁ ଦୋଉଚନ୍ତି। ମୋର ଚାଳ ଘରକୁ ମତେ ଦୋଉନାହାନ୍ତି। କାରଣ କଣ ସେଟା ସରକାର ଅଭାବରୁ ସେତେବେଳେ ସରକାର କଣ ବାରମ୍ବାର ପଇସା ଦେବେ ବାରମ୍ବାର ଚେକ୍ କରିବେ ଆସିକି ଏ ଲୋକଟାରେ ଏଇଆ ହେଲା କି ସେଇଆା ହେଲା କି କଣ ହେଲା ମାନେ ଚେକ୍ କରୁଥିଲେ ବାରମ୍ବାର। ପଇସା ଟା ଦେବେ ଅବଶ୍ୟ ଦେଖିବେ ଲୋକଟା କଲା କି ନାହିଁ ଏବେ ଏବେ ମାନେ ଦେଖ ଠିକି ଲୋକ ଘର ଦ୍ୱାର କିଛି ଦେଖା ଦେଖି ନାହିଁ ମାନେ ଯାହାର ଅଛି ତାକୁ ଦିଆଯାଉ
ମଝିରେ ଆରମ୍ଭ କରି ଗଲେ ଗୋଟେ ନା କଣ ଆଉ ରାସନ୍ କାର୍ଡ ସବୁ ଲୋକ ତ ନେଇ ଯାଇଛନ୍ତି ଆମେ ଟିକେ ସର୍ଭେ କରିବା କୋଉ ଲୋକଙ୍କର ଗାଡି ଅଛି ନାହିଁ ଆଉ ରାସନ କାର୍ଡ କାଟିଦବା କିନ୍ତୁ ଦେଖିଲା ବେଳକୁ ସେ ରାସନ କାର୍ଡ ନା କଟା ହେଲା ନା କିଛି ହେଲା କିଛି ନାହିଁ ଯୋଉ ଲୋକ ଯେମିତି ପାଇବା କଥା କେ ମାନେ ଯୋଉଟା ଅଭାବୀ ଲୋକ ଘ ସିଏ କିଛି ସ୍ଵାଭାବୀ ହେଲାନି କିନ୍ତୁ ସ୍ଵଭାବି ଲୋକ ଆହୁରି ସ୍ୱାଭାବି ହେଇଗଲା ଏଇ ଦେଖନ୍ତୁ ବହି ଯୋଉ ହଁ। ଏଇ ବହିତ ଯୋଉ ଶିଶୁମନ୍ଦିର ହୋଉ କି ଅନ୍ୟାନ୍ୟ ସ୍କୁଲରେ ଯୋଉ ପିଲା ପଢୁଛନ୍ତି ହଁ। ସିଏ ପାଇଗଲେଣି ସେ ପାଠ ପଢିଲେଣି କିନ୍ତୁ ଏମାନେ କିଛି ଦବାର ନାହିଁ ନା
ଦବାର ନାଇଁ ମାନେ ବହୁତୁ ହଇରାଣ ବି କରୁଛନ୍ତି ମାନେ ବୃଦ୍ଧ ଲୋକ ଯିଏ ଚାଲି ଉଠି ପାରୁନି ତମେ ତାଙ୍କ ପାଇଁ ସୁବିଧା କରିଚ ଯଦି ବି ସେ ତମ ପଞ୍ଚାୟତଟା ବହୁତ ପାଞ୍ଚ କିଲୋମିଟର ଯଦି ଗୋଟେ ଲୋକ ଯାଇପାରି ତାକୁ କିଛି ସୁବିଧା ଅ ଦେଇକି ମାନେ ଆ ଗରେ ଦେଇକି ଯାଉଥିଲେ ଘରେ। ଏବେ କଂ କରୁଛନ୍ତି ଯେ ତମେ ଯିବ ଯଦି ଦସ୍କତ ମାରିବ ତମର ପଇସା ଆସିବ। ହେ ଲୋକ ବଞ୍ଚିଚନ୍ତି ହେଲେ ତାକୁ ମାରି ଦୋଉଚନ୍ତି। କଣ ନା ଲୋକ ମରିଯାଇଚି ତା ପଇସା ରିଟର୍ଣ ଯାଉ।
ମାନେ କଣ ମରୁ ମରୁ ସାଙ୍ଗେ ସାଙ୍ଗେ ତା ଭତ୍ତା କଟି ଯାଉଚି ନିହାତି ଦି ତିନି ମାସ ଲାଗିବ ସେ କୁ ହଁ ସେ ବ୍ୟବସ୍ତା ବି କ ରୁନାହାନ୍ତି ଆଉ ଲୋକ ଏ ଯୋଉ ପଇସା ଟା ଯଦି ପାଇବ ଗୋଟେ ଯୋ ଯା ତାଙ୍କର କୋଉ କାମରେ ତ ତା ଅନ୍ତେଷ୍ଟ କ୍ରିୟାରେ ଯୋଉ କାମରେ ହୋଉ ଲାଗିଯିବ ନା ନାଇଁ। ସେଗୁରା କିନ୍ତୁ ବୁଝୁନାହାନ୍ତି ସାଙ୍ଗେ ସାଙ୍ଗେ ଗୋଟେ ମଣିଷ ଆଜି ମରିଚି କାଲିକୁ ନାଁ ତା ଭତ୍ତା ପଇସା ମିଳିବନି। କନ୍ ତମେ ସାଙ୍ଗେ ସାଙ୍ଗେ ସେ ମିଳିବା ବନ୍ଦ ହେଇଗଲା ନାଇଁ ତଳ ତଳୁ ହିଁ ମାନେ ସବୁ କରପସନ ଚାଲିଛି ଉପର ଆଡେ ତ ଆହୁରି ଅଁ କରପସନ ଚାଲିଛି। ଆଉଉଁ ଉ ମାନେ
ଚନ୍ତି ଯାହା କି ବଳେ କହୁଛନ୍ତି କେତେ ଶୀଘ୍ର ଇଏ ଯାଆନ୍ତୁ ଆମ ଓଡିଶାରୁ ଆମେ ମାନେ ପୁରା ବିପଦରେ ପଡିବୁନୁ ମାନେ ଲୋକ କହୁଚନ୍ତି କେଇଟା ଦିନରେ ଯେ ଆମେ ବିପଦରେ ପଲୁ ଆଗରୁ ତ ଯେତେବେଳେ ନବୀନ ପଟ୍ଟନାୟକ ଥିଲେ ସେତେବେଳେ ତ କହୁନଥିଲେ ଆମେ ବି ବିପଦରେ ପଡୁଛୁ ବୋଲି କେହି ପା କାହା ପାାଟିରୁ ଶୁନ ନଥିଲେ ଯେ ଆମେ ନ
ତାପରେ ଲୋକଙ୍କୁ ଆଗୁରୁ ଉତ୍ସାହ ଉତ୍ସାହ ଦବା ପାଇଁ କୋଉଠି ହେଇ ପିଠା ଗୋ ଗୋଟା କାର୍ଯ୍ୟକ୍ରମ ହଉ କୋଉଠି ଲୁ ମାନେ ହାତ ବୁଣା ଜିନିଷ ଏଇ ସବୁ କାର୍ଯ୍ୟକ୍ରମ କରାଉଥିଲା କିମତି ପିଲାମାନଙ୍କୁ କୋଉଠି ବିଭିନ୍ନ ପ୍ରୋଗ୍ରାମ ରେ ଡାକିକି ତାଙ୍କୁ ଉତ୍ସାହିତ କରାଉଥିଲେ ଏ ବେ କିନ୍ତୁ କୌଣସି ଗୋଟେ ଶିକ୍ କ୍ଷା ମୂଳକ ମାନେ ଉତ୍ସାହ କାର୍ଯ୍ୟକ୍ରମ ମାନେ ଗୋଟେ ପିଲାଟା ହେ ହେଇ ଯାଉଚି ଗୋଟେ ନାଚିଲା କି ଗାଇଲା କି ଭାଷଣ ଦେଲା ତାକୁ ଗୋଟେ ପ୍ରାଇଜ ଟା ଦବା ପିଲା କେତେ ଖୁସି ହୁଅନ୍ତି ସେମିତି କୋଉଠି ତା ଧର ମା ଗୋଟେ ମହିଳା ମାନଙ୍କ ପାଇଁ ହଉ କି ଯାହା ପାଇଁ ହଉ ଭଲ ଗୋଟେ ଉତ୍ସାହ ମୂଳକ କାର୍ଯ୍ୟକ୍ରମ ଗୋଟେ କରିବା ସେସବୁ ବି ନାହିଁ। ଆଉ ପିଲା ଏଇଭଳି ମାନେ ସରକାର ଏମିତି ଯଦି କରିବେ ତାହେଲେ ଆମ ଦେଶ ଆଗକୁ କଣ ହବ? ଧୀରେ ଧୀରେ ତଳକୁ ଖସିବ ଆଉ କଣ ହବ।
ସୁବିଧା ତାଙ୍କୁ ମିଳୁନ କଣ କରହିବ ନା ଛୁଆ ଏ ଯୋଉ ଅସିଳା ମାନେ ମେଘ ଏରିକା ଏରିକା ହଉଛି ମେଘ କେତେ ରହୁଛି? ଆଗରୁ ଲୋକ ପିଲାମାନଙ୍କୁ ମେଘ ହେଲେ ମାନେ ଦିଅନ୍ତି ମୋ ମାନେ ଛତାପତା ଦିଅନ୍ତି ରେନି କୋଟ ହେରିକା ମାନେ ମେଘ ଛୁଆ ଓ ତାବେନି ମାନେ ଏବେ କଣ କରୁଛନ୍ତି ତାଙ୍କ ଟାଇମ କୁ ଅନଉଛନ୍ତି, ତାଙ୍କ ଟାଇମ ହେଲେ ଛୁଆ ଓଦା ହୁଅନ୍ତୁ କି କୁଆଡେ ଯାଆନ୍ତୁ ମାନେ ଯାହା କରୁଛନ୍ତି କରନ୍ତ। ତାଙ୍କ ଟାଇମ ହେଲା ଛୁଆଙ୍କୁ ବିଦା କରିବା, ହେଲେ ଆଗରୁ କଣ ମାନେ ଯେତେ ଡେରି ବି ହଉ ଆମେ ପଢିବା ଟାଇମରେ କହୁଚି, ଯେତେ ଡେ ଆଉ ମେଘ ଭବନ ଆଉଛି ମାନେ ଛୁଆ ମାନଙ୍କୁ ବାହାରକୁ ବାହାର କରିବେନି।
ନା ନା ଆଜି ବିଜୁଳି ଅଛି ଆଜି ଘଡଘଡି ଅଛି ମାରିବୁ ଗୋଟେ କୋଉ କୋଉ ବାପା ମା କେତେ କଷ୍ଟ କରି ଗୋଟେ ଗୋଟେ ଛୁଆ ମାନେ ସେ ଆଜି ବଡ କରିଛନ୍ତି ସିଏ ତାଙ୍କୁ ଗୋଟେ ଛୁଆ ଇଏ ହେଇଗଲା ଆମେ ତାଙ୍କୁ ଫେରଇ ପାରିବା ଆଉ ସେଇ ଜିନିଷକୁ। ତାହେଲେ ଆମେ କାହିଁକି ଯତ୍ନ ନବାନି ଏତେ ପଇସା ପାଉଛନ୍ତି ଶିକ୍ଷକ ମାନେ। କାଇଁ ଯତ୍ନ ନେବେନି କଣ ଅଳ୍ପ ପଇସା ହେଇଛି ଆସିକି ହଜାର ହଜାର ଟଙ୍କା ପାଉଛନ୍ତି। ଆଉ ସେମାନେ ଯଦି ଟିକେ ସମୟ ନଦବେ ତାହେଲେ କେମିତି ହବ ଗୋଟେ ଯେ ମୂଲ ଲାଗିିବାକୁ ଯାଉଛି ସେ ବାର ଘଣ୍ଟା ଖଟୁଛି ଗୋଟେ ଆଠ ଘଣ୍ଟା ପୁଣି ସିଏ ପୁଣି ଯୋଉ କଠିନ ପରିଶ୍ରମ କରୁ ସେମାନଙ୍କର ତ ପରିଶ୍ରମ ବି ଏତେ ନାହିଁ, ଆଉ ସେତେବେଳେ ସେ
ମାନେ କିଛି ନାହିଁ ପୁଣି ଆପଣଙ୍କୁ କଣ ଖାଇବା ସିଆଡୁ ଅଡର ଆଉଛି ଆପଣ ବି
ଆଜ୍ଞା। ଆଜ୍ଞା ସବୁ ଜିନିଷ ହଉଛି ହେଲେ କିଛି ଆଞା। ଉଁ ତାପରେ ପଢେଇବା ଏବେ ତ ସ୍ମାର୍ଟ ବୋର୍ଡ ହେଇଗଲାଣି ସବୁ ବସି ଭିଡିଓ ଟା ଲଗେଇଦେବେ ପାଠ ପଢେଇଦେବେ ଇଏ କରିଦେବେ ସଇଲା, କିନ୍ତୁ ଆଗରୁ ବ ବସିକି ବହି ଧରିକି ଚିଲେଇ ଚିଲେଇ ଗାଇ ନାଚି ପଢଉଥିଲେ କିନ୍ତୁ ଏବେ ନାଚି ଗାଇ ପଢେଇବା କଥା ପଇସା ନଉଛନ୍ତି ସରକାର କରିଛନ୍ତି ହେଲେ ଏବେ କଣ ନା ଭିଡିଓ ଟା ଲଗେଇଦବା ଆମେ ସାର୍ ମାନେ ବସିକି ଘୁମେଇବା। ଆମେ ଘରେ କେତେ କାମ କରୁଛି, ତମ ଘର କାମ ତମ ଘରେ ରଖ।
ଆଜ୍ଞା ଚାକିରି କରୁଛ ଯେହେତୁ ତମେ ଯେଉଁ ମାନେ ଆମର ଦାୟିତ୍ଵ। ଆମେ ଯୋଉ ଦାୟିତ୍ଵ ନେଇଛ ଆମେ ଠିକ ଭାବରେ ଲିଭେଇଲେ ଜାଣିବା ଆମ ଦାୟିତ୍ୱର କିଛି ମୂଲ୍ୟ ରହିଲା। ଆଉ ଘର ହଜାର ଗାଁ ଆମର ବି ଆମେ ବି ସେମତି ହାଉସ ୱାଇଫ ଆମେ ଯଦି କି କିଛି ଦାୟିତ୍ଵ ନେଇଥବା ଆଗେ ଆମେ ସେ
ଆଉ ସେଇ କାମଟାକୁ ସାରିବା।
ତମର ସେଆର ଦାୟିତ୍ଵ ଦାୟିତ୍ଵ ତମେ ଲିଭଇବ ନା, ଆଜ୍ଞା। ଛୁଆ ଯଦି ଦୁଷ୍ଟ ହଉଛନ୍ତି ଅନେଇବେନି ଆମେ କଣ କରିବୁ ଆମେ ରେଷ୍ଟ ନବୁ ହଁ। କହିଲା ଆମେ ରେଷ୍ଟ ନବୁ ରେଷ୍ଟ ପାଇଁକି ଆଇଚ ଏଠିକି। ସରିଗଲା। ଆଉ ବହୁତ ହଇରାଣ କ ଆଜି ବି ଆଉ କଣ କରି
ହଉ ହଁ ଆପଣଙ୍କୁ ହଁ ହଁ ଆପଣଙ୍କ ସହିତ କଥା ହେଇ ଭଲ ଲାଗିଲା ଆପଣଙ୍କୁ ପରେ କେବେ କଥା ହଉଛି ଆଉ
ଆଜ୍ଞା।
ଆଜ୍ଞା ଧନ୍ୟବାଦ।